ହ୍ୟାଲୋ
ହଁ ହ୍ୟାଲୋ
ହାଲୋ
ହଁ
ହ୍ୟାଲୋ
ହଁ
ନେଟୱର୍କ ପାଉନିକି? ହ୍ୟାଲୋ
ହ୍ୟାଲୋ ହଁ
ମୁଁ କଇନି ନେଟୱାର୍କ ପାଉନି କି?
ହଁ ଏବେ ଶୁବିଲା।
ହୁଁ
ହ
କଣ କରୁଚନ୍ତି।
ହୁଁ ବସିଥିଲି ଆଉ। ଆଉ ତୁମେ କଣ କରୁଛ
ମୁଁ ବି ଆଉ ରୋଷେଇ
ରୋଷେଇ ହେଇନି ହବ ଆଉ
ଆଉ ପାଣିପାଗ କେମିତି
ବର୍ଷା ହଉଛି ତ ଆଉ
ମାନେ ଝପିଝିପି ନା ଜୋର
ବର୍ଷା କମି ଯାଇଛି ଏବେ ବର୍ଷା ହଉଛି ଆହୁରି ପାଣିପଖକୁ ବର୍ଷାଳିଆ ପାଗ କରିଛି ଆଉ
ଥଣ୍ଡା ଳିଆ ଲାଗେ
ହଁ ଥଣ୍ଡାକିଆ ଲାଗାଉଛି ତ ନା
ଥଣ୍ଡାଳିଆ ଲାଗିନି ଗୋଳୁଗୁଳି ହଉଛି ଗରମ ବି ଲାଗୁଛି
ହଁ
ଆଉ ରୋଷେଇ କଣ କରିବେ?
ୁ ଟମା ହବ
କରିନାହାନ୍ତି।
ନାଁ କରନି କହି
ଲେଟରେ ବୋଧେ ଖିଆ ଆପଣଙ୍କର ସେଥିପାଇଁ।
ହୁଁ।
ଆମର ଜଲ୍ଦୀ ଖିଆ।
ହଁ ଜଲ୍ଦି କେତେଟା ବେଳେ ଖଥାଆନ୍ତି।
ଆମର ସାଢେ ଆଠ ନଟା ଭିତରେ ସରିଯିବ।
ହୁଁ। ହଁ ଆମର ଲେଟ ରେ ଖାଇବେ ଆଉ।
ଆମର ସାଢ଼େ ନଅଟା ସୁଦ୍ଧା ସବୁ ଖାଇବା ପିଇବା ସବୁ ସରିଯି
ହଁ ଭ ସେ ସାଢେ ଦଶହ ଏଜାର ନେଇଯାଏ
ଏତେ ଲାଜ କଣ।
ଶନ୍ତିୁ ତ ଭଲ ଏଥିରେ ଆଉ ମୁଁ ଯେମିତି ଖାଏ ମୁଁ ସାଢେ ନଅଟାରେ ଖାଏ। ମୋ ରୋଷେଇ ସରିବତ ସାଙ୍ଗେ ସାଙ୍ଗେ ଯେତେ ଟା ବେଳେ ସରିବ ସାଙ୍ଗେ ସାଙ୍ଗେ ଖାଇବି। କଣ କହିଲେ।
ସନ୍ଧ୍ୟା ବେଳେ ପକୁଡି ଟି
ହଁ ବର୍ଷା ପାଗ ଦେଇଛି।